ହ।
ଭାଇ ନମସ୍କାର।
ଆଜ୍ଞା ଭାଇ ନମସ୍କାର।
ଆଉ ଆପଣ ଖାଇସାରିଲେଣି। ହଁ।
ନାଇଁ ବନ୍ଧୁ ଖାଇବି କଣ ଖାଇବା ପାଇଁ ପ୍ରସ୍ତୁତି ହଉଛି ଖାଦ୍ୟ ଆମର। ହଁ ପ୍ରସ୍ତୁତି ସରିଲା ପରେ ଆମେ ଖାଦ୍ୟ ଗ୍ରହଣ କରିବୁ ଯେହେତୁ ଆଜି ଆମର ବାର ସେମିତି କିଛି ବାର ନାହିଁ ଆମିଷ ବାର ବି ଆଜି ନାହିଁ ତ ଆମେ ସାଧାର ଆଜି ଦ୍ୱାର ତ ତେଣୁ ଟିକେ ସାଧା ଯୋଗୁ ଟିକେ ଟାଇମ ଲାଗୁଛି ଟିକେ ସମୟ ଲାଗୁଛି ଯେହେତୁ ବନ୍ଧୁ ଆପଣ ଜାଣିଥିବେ ଚାରି ପାଞ୍ଚ ପ୍ରକାର ଖାଦ୍ୟ ସାଦା ନହେଲେ ଆମେ ଖାଦ୍ୟ ଗ୍ରହଣ କରୁନା
ଆଜ୍ଞା ଆଜ୍ଞା
ହୁ ଖାଦ୍ୟର ପ୍ରସ୍ତୁତି ଚାଲିଛି ପାଞ୍ଚ ଚାରି ପାଞ୍ଚ ପ୍ରକାର
ଆଜ୍ଞା ଶୁଣନ୍ତୁ କାହିଁକି ଶୁଣନ୍ତୁ ଆମିଷ ଗୋଟିଏ ତରକାରି ହେଲେ ଖାଦ ଖାଇ ହେଇଯାଏ ଆଉ ଯଦି ସାଧା ଚାରି ପ୍ରକାର ନହ ଖାଦ୍ୟ ଯାଏ ନାଁ ଏଇଟା କଣ ପାଇଁ ହୁଏ ଆପଣ କହିପାରିବେ
ନାଇଁ ବନ୍ଧୁ କଥା କଣ କି ଆମିଷର କିଛି ସେମିତି ସ୍ଵାଦ ହିଁ ଥାଏ ଯାହା ଫଳରେ କି ଆମର ସିଏ କେବଳ ଗୋଟିଏ ଏ ପ୍ରକାରର ଖାଦ୍ୟ ହେଲେ ବି ଆମେ ଖାଇ ଦେଇେଇ ପାରୁ ଆଉ ସାଧାର କାରଣ ଏହାଇ କି ସାଧାର ଗୋଟେ କିଛିଟା ମାନେ ତିନି ଚାରି ପ୍ରକାରର ନହେଲେ ଆମେ ଖାଦ୍ୟର ଗୋଟେ ଅନୁଭୂତି ଆ ମାନେ ଗୋଟେ ଅନୁଭବ ନକ କରିନକରିପାରୁନା ସେଥିପାଇଁ ଆଜ୍ଞା
ଆଉ ଆଜି ଆପଣଙ୍କର ଖାଦ୍ୟରେ କଣ କଣ ସବୁ ଆ ଖାଦ୍ୟ ହଉଛି ସବୁ ଆପଣଙ୍କର ବନା ହଉଛି?
ବନ୍ଧୁ ଆମର ଭାତ ଆମର ଟିକେ ଘିଅ ପଡିକିରି ଭାତ ଟେ ହେଇଛି। ଆଉ ଆମର ଡାଲମା ଟେ ହେଇଛି ଆଉ ଆମର ଶାଗ ଭଜା ଯାହାକି ଜାଣିଥିବେ ଆମ ଓଡିଶ୍ ଓଡିଆଙ୍କର ଖାଦ୍ୟ ଶାଗ ଭଜା
ଆଜ୍ଞା
ହ ଆଉ ଆମର କଖାରୁୁ ଫୁଲ ବନ୍ଧୁ ତ ଜାଣିଥିବେ କଖାରୁ ଫୁ
ଆଜ୍ଞା ଆଜ୍ଞା ଭାଉତ ଭଲ ଲାଗେ କଖାରୁ ଫୁଲ।
ଆଜ୍ଞା କଖାରୁ ଫୁଲ ଟିକେ ବରାଟି ହଉଛି ଆଉ ଆମର କୋବି ଆଳୁ ଭଜାଟି ହଉଛି ଆଉ ଆମର ଆଳୁ ବାଇଗଣ ର ଭର୍ତାଟେ ହଉଛି
ଆଜ୍ଞା
ଆଉ ପ ପାମ୍ପଡ଼ ଟେ ହେଇଛି ଆଉ
ଆଜ୍ଞା କାହିଁକି ନା ଶାଗ ଭଜା ପ୍ରତ୍ୟେକ ଓଡିଆ ମାନଙ୍କର ସ୍ୱାଭିମାନ କଥା। ସାଗ ଭଜା ଏବଂ ବଢିଚୂୁରାକୁ ପଖାଳ ଓଡିଆ ଲୋକ
ଲେ ଓ ପଖାଳର ମଜ ଜାଣିପାରିଲେ ଆପଣ ଆପଣ ଜାଣିଥିବେ ଆଉ ଓଡିଆ ମାନଙ୍କର ଖାଦ୍ୟ କଣ ଆଉ?
ଆଜ୍ଞା ଆଜ୍ଞା ଆମେ ଓଡିଆ ଭାରି ବଢିଆ କଥାରେ ଅଛି ଆପଣ ତ ଜାଣିଥିବେ।
ବନ୍ଧୁ ଆପଣ ମଝିରେ ଥରେ ଓଡ଼ିଶା ବାହାରକୁ ପଳଇଥିଲେ କଣ ପାଇଁ ଏମିତି କଣ?
ହୁଁ ପରିସ୍ଥିତି ପରିସ୍ଥିତି ତ ଏମିତି ଶୁଣନ୍ତୁ ପରି ସ୍ଥିତି ଏମିତି ଜଟିଳ ହେଇଗଲା ଯେ ଆ ମତେ ବାହାରକୁ ଯିବାକୁ ଚାକିରି କରିବାକୁ ପଡିଲା ଯାହା ଫଳରେ ଓହ ଆଉ ମତେ ଏଠି ଚାକିରି ମିଳିଲା ନାହିଁ କାହିଁକି ନା ସୋଲା ମୋଟର ବିକି ବିକିକିନା ହୁଁ ମୁ ଚପଲ ଘୋରି ହେଇଯାଇଥିଲା ବୁଝିଲେ ନା
ଶୁଣିଥିଲି ଶୁଣିଥିଲି ହଁ ଆପଣ ଆମର ଯୋଉ ବସଷ୍ଟାଣ୍ଡରେ ହଁ ସେ ଡାକୁଥିଲେ ବନ୍ଧୁ ପେସ୍ କରିବାନି ସେ ଡାକଟା ମାନେ ଆପଣଙ୍କ ଖାଦ୍ୟ ଯେମିତି ଆପଣଙ୍କ ଡାକ ବି ସେମିତି ମାନେ ଲୋକମାନେ ଭାବିବେ କି ହଁ ଏ ଭାଇ ବହୁତ ପ୍ରେମ ରେ ଡାକୁଛି ଏ ଭାଇ ବହୁତ ଭଲ ପାଇବାରେ ଡାକୁଛି ଆପଣ ଯେମିତି ଯେମିତି ମନ କିଣିଯାଏ ସୋଲା ସୋଲା ମଟର ମଟର
ଆଜ୍ଞା ଆଜ୍ଞା ଆପଣଙ୍କର ଆପଣଙ୍କର ତାହେଲେ ମନେ ଅଛି ମୋ କଥା। ସେଇଟା ବଡ କଥା ଆଉ ଆପଣ ଜାଣିଥିବି ତ ବାହାରକୁ ମୁଁ ଯାଇଥିଲି ବା
ପରିସ୍ଥିତି କଣ ଖରାପ ଆସିଲା ଯେ ଆପଣ ସେ ବ୍ୟବସାୟ ଛାଡିଦେଲେ?
ଶୁଣନ୍ତୁ କାହିଁକି ନା ମୁଁ ଧାନ ଏବଂ ଧାନ ଚାଷ କରୁଥିଲି। ଏ ବର୍ଷ ନଈ ବଢ଼ି ତ ଆପଣ ଜାଣିଥିବେ କେମିତି ହେଇ ଥିଲା ଯା ଫଳରେ ଋଣ ଋଣ ଆଣିକି ମୁଁ ଧାନ ଚାଷ କରିଥିଲି ଋଣ ଧାନ ଚାଷ ଏ ତଳେ ବି ନଈ ବଢ଼ି ଦ୍ଵାରା ସବୁ ନଷ୍ଟ ହେଇଗଲା ଯାହା ଫଳରେ ପଇସା ତ ଋଣ ସୁଝି ହେଇ ପାରିଲା ନାହିଁ ସେଥିପାଇଁ ମତେ ବାହାରକୁ ଯିବାକୁ ପଡିଲା। ବୁଝିପାଇଲେ ନା
ଆଜ୍ଞା
ତ ଏଇତ ଜୀବନ ଆଉ କଣ କରିବା ଭାଇ ସେଠି ଯାଇକି ସେଠି ଯାଇକି ଶୁଣନ୍ତୁ ସେଠି ଯାଇକି ଗୋଟେ ଛୋଟିଆ ଉ ଢାବାରେ ମୁଁ ଚାକିରୀ କଲି। ଯାହା ଫଳରେ ସେଠି ଡେଲି ପଖାଳ ଏବଂ ବଡ଼ିଚୁରା ବାହାରେ ବିକ୍ରି କଲି ବୁଝିଲେ ନା
ଆଜ୍ଞା ବନ୍ଧୁ। ପଖାଳ ଆପଣ ବିକ୍ରି କଲେ ମାନେ ଆପଣଙ୍କ ପରିସ୍ଥିତି ଏତେ ଖରାପ ଥିଲା।
ଆଜ୍ଞା ଶୁଣନ୍ତୁ ସେଠି ଓଡ଼ିଆ ଲୋକ ବହୁତୁ କାମ କରୁଛନ୍ତି। ଛୋଟ ଛୋଟ ଘର ବନଉଛନ୍ତି ରାଜମିସ୍ତ୍ରୀ କୁହନ୍ତି ତାଙ୍କୁ। ମନ ଜାଣିଥିବେ ଆପଣ ସେ ରାଜମିସ୍ତ୍ରୀଙ୍କ ପାଇଁ ପଖାଳ ଖାଦ୍ୟ କରୁଥିଲେ। କାହିଁକି ନା ସେଠି ବହୁତୁ ମାତ୍ରାରେ ଖରା ହଉଥିଲା ବୁଝିଲେ ନା ସେ ଗରମ ଖାଇବା। ପାଇଁ ନାରାଜ। ବୁଝିପାରୁଛନ୍ତି ନା ସେଥିପାଇଁ ପଖାଳ ଏବଂ ବଡ଼ିଚୁରା
ବହୁତୁ ମାତ୍ରାରେ ଗରମ ଅନୁଭୂତି ହୁଏ।
ଆଜ୍ଞା ଆଜ୍ଞା
ଆଜ୍ଞା
ଆପଣ ତ ଯାଇଥିଲେ। ଥରେ ଆପଣ ଜାଣିଥିବେ ସେ କଥା ଗରମ ହେଲା ବୋଲି ଆପଣ ଛାଡିକିନା ପଳେଇଆଇଲେ ଥିଲେ
ଆଜ୍ଞା
ଆଜ୍ଞା ଆଉ ଏଇ ତ ଆମ ଘର କଥା ଆଉ ଆପଣ ତ ଜାଣିଥିବେ ଆମ ଘର ପାଖ ଆମ ପଡୋଶୀ ଆପଣ ଜାଣି ଆ ଆପଣ ତ ଜାଣିଥିବେ ଆମ ଘର ପାଖ ଆମ ଘର ପାଖ ପଡୋଶୀ ଆପଣ ଜାଣିଥିବେ ତ ଏ ବିଷୟରେ ସବୁ ଆଉ
ଆଜ୍ଞା ବନ୍ଧୁ ଆଜ୍ଞା ଜାଣିଛି କେମିତି ଭୁଲି ପାରିବି ଆପଣ ତ ଆମ ନିଜ ପଡୋଶୀ। ଆମର ଯଦି ଆଜ୍ଞା ଆଉ କଣ କୁହନ୍ତୁ ବନ୍ଧୁ।
ଆଉ ଆପଣ ଶୁଣନ୍ତୁ ଆପଣ କେବେ ଆମ ଗ୍ରାମକୁ ଆସନ୍ତୁ ବୁଝିଲେ ନା ମୁଁ ତ ଆପଣଙ୍କ ଗ୍ରାମରେ ଆଉ ରହୁନାହିଁ ବୁଝିଲେ ନା
ଆପଣଙ୍କର ଏଇ ପରିସ୍ଥିତି ପାଇଁ ଆପଣ ମଝିରେ ଯୋଉ ଆମର ଦାନା ଦାର ଖାଇଥିଲେ ଆମର ଯୋଉ ଦାନା ଦାର ବୁଝିପାରୁଥିବେ। ଆମଙ୍କର ଏଇ ପରିସ୍ଥିତି ପାଇଁ ଆପଣ ଦାନା ଦାର ଖାଇଥିଲେ ମାନେ ଆତ୍ମହତ୍ୟା କରିବାକୁ ନା ଆଉ କିଛି ପରିସ୍ଥିତି ପାଇଁ ସେ ସେତେବେଳେ ଗ୍ରାମରେ ବହୁତ ପ୍ରକାର କହିଥିଲା କି ଭାଇ ଦାନା ଦର ଖାଇ ଦେଇଛନ।
ଦାନା ଦର ଏକ ବିଷ ସମାବନୀୟ ଖା ଖାଦ୍ୟ ଯାହା ଫଳରେ ବୁଝିଲେ ନା ଅନେକ ଅନେକ ଲୋ ମୃତ୍ୟୁବରଣ କରିଥାନ୍ତି ସେ ଖାଦ୍ୟ ଖାଇ କି ବୁଝିଲେ ନା ଆପଣ ଆପଣ ବି ଖାଇଥିବେ।
ନାଇଁ କେବେ ଖାଇନି ନାଇଁ ବନ୍ଧୁ ମୁଁ ସେଗୁରା କେବେ ଖାଇନି ଆପଣ ଖାଇଥିଲେ ବୋଲି ଆଜି ପ୍ରଚଳିତ ହେଲା ବୋଲି ଗ୍ରାମରେ ମୁଁ ଆପଣଙ୍କୁ ସେଇ ପ୍ରଶ୍ନଟି ପଚାରି ପାରେ ପଚାରିବାକୁ ବାଧ୍ୟତା ହେଲି। ବନ୍ଧୁ ଏସବୁ ଠିକ ନୁହଁବ ଆପଣଙ୍କର ବୁଝିବା କଥା। କି ଆପଣଙ୍କର ବାପା ମା ଅଛନ୍ତି। ଆପଣଙ୍କର ଦିଟା ପିଲା ଅଛନ୍ତି ଗୋଟେ ଝିଅ ଆପଣଙ୍କର ବାହା ହବାକୁ ବସିଲେଣି। ବିବାହ କରିବାକୁ ବସିଲେନି ଆଉ ଗୋଟେ ଆଉ ଗୋଟେ ପୁଅ ଆପଣଙ୍କର ସିଏ ବି ବିବାହ କରିବାକୁ ବସିଲେଣି ତ ଆପଣ ଯଦି ଏଇ ଟାଇମ ରେ ଏଇ ସମୟରେ ତାଙ୍କୁ ଛାଡିକି ଚାଲିଯିବେ ତ ତାଙ୍କ ପରିସ୍ଥିତି କଣ ହବ ବୁଝିପାରୁଛନ୍ତି ତ ତ ଏସବୁ ଭୁଲ କରନ୍ତିୁନି ହଁ ଆପଣ ଯଦି ଏସବୁ କରି ଚାହୁଁଛନ୍ତି ତାହେଲେ ଆପଣଙ୍କ ପିଲାମାନଙ୍କୁ ଆଉ କାହା ହାତରେ ଟେକିକି ଆପଣ ଏସବୁ ଚିନ୍ତା କରିପାରିବେ
ପରିସ୍ଥିତି ଏମିତି ଜଟିଳ ହେଇଯାଇଥିଲା ଯେ ମତେ କିଛି ବୁଦ୍ଧି ବାଟ ଦେଖା ହଉନଥିଲା ନା ବୁଝିଲେ ନା ଯାହା ଫଳରେ କି ମୁଁ ମରଣ ହିଁ ବାଛିଲି ଆପଣ ତ ଜାଣିଥିବେ ଆପଣଙ୍କୁ ଥରେ ଏମିତି ହେଇଥିଲା ଆପଣ କିନ୍ତୁ ଖାଇନଥିଲେ ବିଷ କିନ୍ତୁ ଆପଣ ଧରିଥିଲେ ଖାଇବା ପାଇଁ ମୁଁ ଯାହା ଫଳରେ ଛଡେଇ ଦେଇଥିଲି ଆପଣଙ୍କ ହାତରୁ
ଓହୋ ବନ୍ଧୁ ସେ ଛଡେଇବେ ଆଜ୍ଞା ଆଙ୍
ଆଉ ଆଜ୍ଞା ଶୁଣନ୍ତୁ ଗୋଟେ କାମ କରନ୍ତୁ ଆପଣ ମନ ଅଛି ନା ଆପଣ ଯୋଉ ବିଦ୍ୟାଳୟ ଯାଉଥିଲେ ଆମେ ସେ ଶିକ୍ଷୟତ୍ରୀ ଜଣକ ଆମର ଯୋଉ ମାଡାମ ଥିଲେ ବା ଶିକ୍ଷୟତ୍ରୀ ଜଣକ ଥିଲେ ତାଙ୍କର ଆଜି ଉମ୍ ଆଜି ଜନ୍ମଦିନ ବୁଝିଲେ ନା ଆପଣ ଆପଣ ତାଙ୍କ ଘରକୁ ଯିବେ କି? ଆପଣଙ୍କୁ ସେ ନିମ କରିଥିବେ ଯାହା ବି ହେଲେ।
କାହାର ଜନ୍ମଦିନ କହିଲେ ବନ୍ଧୁ।
ଆମ ଶି--ୟତ୍ରୀ ଆମ ସ୍କୁଲ୍ ରେ ଯିଏ ପଢ଼ଉ ଥିଲେ। ଆମ ବିଦ୍ୟାଳୟରେ ବୁଝିଲେ ନା। ତାଙ୍କର ତାଙ୍କର ଆଜି ଜନ୍ମଦିନ ବୁଝିଲେ ନା। ସେ ଆପଣଙ୍କୁ କହିନାହାନ୍ତି, ନିମ ଦେଇନାହାନ୍ତି କି?
ସେତ ଆମକୁ କିଛି ନିମନ୍ତ୍ର ଦେଇନାହାନ୍ତି, କି ଆମକୁ କିଛି ଜଣେଇ ନାହାନ୍ତି।
ଶୁଣନ୍ତୁ, ସିଏ କ'ଣ ହେଇଥିବ କି? ମତେ ବି ମୁଁ ବି ଜାଣିନଥାନ୍ତି, କାହିଁକି ନା ମୁଁ ତାଙ୍କ ଘର ବାଟେ ଦେଇ ଆମ ପଡ଼ୋଶୀ ଗ୍ରାମକୁ ଯାଉଥିଲି। ଗୋଟେ ଗାଈ କିଣିବା ପାଇଁ ବୁଝିଲେ ନା। ଆମର କ୍ଷୀର ଆମ କ୍ଷୀର ଜୋରେ ଖାଆନ୍ତି ଆମ ମାନେ, ଗୋଟେ ଗାଈ ହେଲା କ୍ଷୀର ଆ ଦଉ ନାହିଁ, ଯାହା ଫଳରେ ଆମର ହୁଣୀ, କ୍ଷୀର ଏବଂ ଛେନା, ଦହି ଇତ୍ୟାଦି ଆମେ ଖାଇ ପାରୁନାହୁଁ ବୁଝିଲେ ନା। ସେଥିପାଇଁ ମୁଁ ଅନ୍ୟ ଗ୍ରାମକୁ ଯାଇଥିଲି, ଗୋଟେ ଗାଈ ଆଣି--କୁ। ବୁଝିଲେ ନା, ଆପଣ ତ ଜାଣିଥିବେ।
ହଁ ବନ୍ଧୁ ମୁଁ ଜାଣିଚି, ଆପଣ ବହୁତୁ କ୍ଷୀର ପ୍ରେମୀ।
ଜଣକ ଶୁଣନ୍ତୁ, ଶି---ତ୍ରୀ ଜଣକ ମୋର ଦେଖା ହେଇଥିଲେ ବୁଝିଲେ ନା।
କୁହନ୍ତୁ ମୁଁ ହଁ ମ୍ୟାମ୍ ମୁଁ ଆଇଥିଲି ଗୋଟେ କିଣିବା ପାଇଁ ବୁଝିଲେ ନା। ଆମ ଶିକ୍ଷ--ତ୍ରୀ ଜଣକ କହିଲେ, ଆରେ ମୋର ଜନ୍ମ ଦିନ ଆଜି ଅଛି। ଆପଣ ରାତ୍ରି ସମୟରେ ଆମ ଘରୁକୁ ଆସିବେ। ମୁଁ କହିଲି ଆଜ୍ଞା ଆଜ୍ଞା ମୁଁ ନିଶ୍ଚିନ୍ତ ଯାଇ ଆପଣଙ୍କ ଘରେ ପହଞ୍ଚିବି। ଯାହା ଫଳରେ ମତେ ଆନନ୍ଦିତ ଲାଗିବ, ଶିକ୍ଷ--ତ୍ରୀ ଜଣକ କହିଲେ।
ଶୁଣନ୍ତୁ କଣ ହେଇଚି, ମତେ କଇଲେ ଆମ ଘରକୁ ଆସିଲେ। ବୁଝିଲେ ନା, ଆମେ ଖୁସି ଅଧିକାଂଶ ଖୁସି ଅଧିକ ମାତ୍ରାରେ ହବୁ। ଯାହା ଫଳରେ ଆପଣ ଯୋଗ ହେଇପାରୁନି, ଫୋନ୍‌ ନମ୍ବର୍ ବା ଯୋଗାଯୋଗ ହେଇପାରୁନାହିଁ, ତାଙ୍କୁ ଗୋଟେ କାମ କରିବେ। ତାଙ୍କୁ ଦେଖିଲେ ଆପଣ ଟି କହି ଦେବେ। ମୁଁ କହିଚି ବଲି, ସେମାନେ ଯେମିତି ନି---ନ୍ତ ଆସିକି ଆମ ଘରେ ପହଞ୍ଚିବେ। ଯା---ଫଳରେ ମ ବହୁତ୍ ଖୁସି ଲାଗିବ, ବୁଝିଲେ ନା। ଆଉ ଆପଣ ଯିବେ ନା ଯିବେନି?
ବନ୍ଧୁ ସେ କଥା ତ ମୁଁ ଭାବିନି। ଯେହେତୁ ଆମର ଏତେ ସେ କହିଚନ୍ତି ଆପଣଙ୍କୁ। ଆପଣ ମାନେ ସମସ୍ତେ ଯୋଗଦାନ ଦେବେ ତା'ହେଲେ ମୁଁ କାହିଁକି ଦେଇପାରିବିନି।
ଆଉ ବାଟରୁ ବାଟରୁ ପାଟ ଶାଢୀ ଆମେ ଗୋଟେ ଗୋଟିଏ ଗୋଟିଏ କିଣିକିନା ନେଇଯିବା ଯାହା ଫଳରେ ଶିକ୍ଷୟତ୍ରୀ ଜଣ ଖୁସି ଅଧିକାଂଶ ହେବେ ବୁଝିପାଇଲେ।
ହଉ ବନ୍ଧୁ ଆମେ ତ ଯିବା ଆପଣ
ଅ ଆପଣ ଗୋଟେ କାମ କରନ୍ତୁ। ଆପଣ ଆପଣଙ୍କ ସାଙ୍ଗ ଯୋଉମାନେ ଅଛନ୍ତି ପାଖ ପାଖରେ ଘର ପାଖରେ ତାଙ୍କୁ ଟିକେ କହିଦେବେ। ହୁଁ। ଶିକ୍ଷୟତ୍ରୀ ଜଣକ କହିଛନ୍ତି ବୋଲି ବୁଝିଲେ ନା ହଉ ରାତ୍ରି ସମୟରେ ଯିବ ବୁଝିଲେ ନା ଆଜ୍ଞା ଆଜ୍ଞା ଆଜ୍ଞା ରୁହନ୍ତୁ।